ହଁ ଲୋ ଦେଇ ସେ କଣ ଫୁଟିଗଲା ମୁଁ ଜାଣି ପାଇଲିନି। ଛାଆ କୁ ଛାଆ କଣ କଟିଗଲା? ନେଟୱାର୍କ ମୁଁ ତ ଘରେ ଥିଲି ଜାଣିନି ଆଉ।
ହଁ ନେଟୱାର୍କ ଇସୁ ବୋଧେ, ସେଇଥିପାଇଁ କିଛି ବି ଭଏସ୍ ଶୁଣାଗଲା ମାନେ ମୁଁ ହାଲୋ ହାଲୋ କରୁଛି। ଓ ହୋ କୋଉଠି ଅଛ କି, ବ୍ୟାକ ଗ୍ରାଉଣ୍ଡ ରୁ ସାଉଣ୍ଡ ଆସୁଚି। ଓ ହୋ।
ମୁଁ ଛାତ ଉପରକୁ ପଳାଇ ଆଇଲି।
ହେଲା। ଅ ହ।
ଛାତ ଉପରୁକୁ ପଳେଇ ଆଇଲିଣି।
ରୋଷେଇ କେତେବେଳେ ସରିବ?
ରୋଷେଇ ପା ରୋଷେଇ ସରିବ ଡାଲି ବଇଛି, ମୁଁ ବନ୍ଦ କରିଦେଇ ଆଇଲି କରଦେବି ଗଲେ ଆଉ।
ଆ ହ। ଖାଉଚ କେତେେଳେ, ରାତି ରେ ରୋଷେଇ ଯୋଉ ହେଇଥିଲା ଭାତ କ ଭାତ, ଡାଲମା କରିଥିଲି, ଆଉ ମଟର ଭାଜିଥିଲି। ହଁ ଆଳୁ ପୋଟଳ ତରକାରୀ କରିଥିଲି।
ଓହୋ ଆଟଟାରେ ନନା ଆସିବ ଏଇନା ଆଟଟାରେ ନନା ଖାଇବ, ତାପରେ ବାପା ଆଇଲେ ଖାଇବେ ଖାଇବେ ନ ହେଲେ ବୋଉ ର ମୋର ଖାଇବୁ ଆଉ।
ଘରେ ଗୋଟେ ଏକା ବୋରିଙ୍ଗ ଲାଗୁଥିବ।
ହଁ ବା ମୁଁ ଏଇନା ବସି ଫୋନ ଦେଖୁଥିଲି, ଅଧେଘନଂଟେ ଘନ୍ଟେ ହେଲାଣି, ସାତଟାରୁ ବସିକି ଫୋନ ଦେଖୁଥିଲି, ମୁଁ କହିଲି ଦିଦିଙ୍କୁ ମେସେଜ କରିବି, ତା ପରେ କହିଲି ଟିକେ ଫୋନ ଦେଖିଦିଏ। ମନ ଶାନ୍ତି ହେଇଯାାଉ, ତାପରେ ଫୋନ ଦେଖୁଥିଲି ବସିକି।
ଯେ ଏମି ମେସେଜ କରିଥାନ୍ତି, ମୋର ବା କାମ ସରିନଥିଲା ତମେ ମେସେଜ କଲାବେଳକୁ ହଜ୍ବେଣ୍ଟ କଲ କରିଥିଲିଯେ ଖାଉଥିଲି ତ ପଡିଥିଲା ଆଧା ନା ଆଉ ଏମିତି ବସିକି ଆଉ ତାର ମୁଁ ମେସେଜ କରିନି ମୁଁ ବୋଲି ମୁଁ ବି ସେଇ ଫ୍ରୀ ହେଇକି ଯାଇଥାନ୍ତିି ଛାତକୁ ଛାତ ଯାଇକି ମେସେଜ୍ କରିଥାନ୍ତି ଆଉ।
ଆହା ମୁଁ ବା ସେଇ ଯାଇଥିଲି ସଫା କରିବାକୁ ଟିକେ ହଁ ମୁଁ ଡ୍ରେସ ମୋ ଖାଲି ମୋ ଡ୍ରେସ ଯାଇଥିଲି ଦିଟା ଖଣ୍ଡେ ସଫା କରିଦେଲି, ତାପରେ ଆସିକି ଫୋନ ଦେଖୁଥିଲି ବସିକି। ମୁଁ ସେ ଭାବୁଥିଲି, ମୁଁ କହିଲି ଆଜି ଦିଦିଙ୍କୁ ଫୋନ କରିବି।
ସେଇଟା ତମକୁ ଆସାଇନ୍ ହେଲା କି ସେ ଦିଦି କହୁଥିଲେ ଇଭିନିଂ ରେ ଓହୋ।
ନା ହଁ ସେଟା କଣ ହେଇନି? ସେଟା ମୋ ନାଁ ଶୋ କରୁନି, ହଁ।
ଆଉ ଘରେ ଆଣ୍ଟି କଣ କରୁଛନ୍ତି, ହଁ ଭଲ।
ବୋଉ ଗାଈ ଦୁହୁଁଛି, ବାପା କୁଆଡ଼େ ଯାଇଥିଲେ ଏଇନା, ବୋଉ ହଁ କୋଉ ଗାଇ ଦୁହୁଁଛି। ଆଉ ବାପା ଏଇନା ଆଇଲେ ଆଉ।
ଓହୋ ତାହଲେ ଗାଈ ରଖିଛ।
ହଁ ଆମର ଗାଈ ଅଛି। ମାନେ ନର୍ମାଲ ଗାଈ ଯୋଉ
ହଁ ସେଇଟା ତ ଭଲ।
ଫୁଡ ଦିଆ ହୋଉଛି କ୍ଷୀର।
ଦିଆ ଦେଇ ଦଉଚ? ଓହୋ ମାନେ ଏଇ ଗାଈ ନୁହେଁ ତମର ଦେଶୀ ଗାଈ ନୁହେଁ।
ଦେଶୀ ଗାଈ ଦର୍ଶୀ ନୁହଁ ଦର୍ଶୀ ନୁହଁ। ଦେଶୀ ଦର୍ଶୀ ହେଇଥିଲେ ସେ ଆମ ଦେଶୀ।
ଓମ୍ଫେଡ କୁ ଦଉଛ ମାନେ ସବୁବେଳେ ସେଇଠି ତମର ଅଛି କି ମାର୍କେଟ ମାନେ କିଛି
ହଁ ଆମ ଘର ପାଖରେ ବା
ଓହୋ ଭଲ ତାହେଲେ।
ହୁଁ ଘର ପାଖରେ ମାନେ ବାପା ଘରିକା ଯାଆନ୍ତି ଦେବାକୁ ଆଉ। ବାପାର ଘରିକା ଜାଆନ୍ତି ଦେବାକୁ ନା ନା ଆମର ଆଗେ ବନା ହଉଥିଲା ସେ ଘରେ ଦହି, ଛେନା ଘିଅ ହ ବନାଉଥିଲା ତାପରେ ବିଲେଇ ଆସି ପକେଇ ପକେଇ ପିଇ ପାଇଦେଲା ତିନି ଚାରି ଥର ଖଣ୍ଡେ ସେ ସେଇଆକୁ ବୋଉ ରାଗରେ ଆଉ କରୁନି। ଆଉ ଦି, ତିନି ଥର ଖଣ୍ଡେ ବସେଇଥିଲା ଯୋଉ ଦହି ବସେଇଥିଲା କହିଲା ସେ ପୋକ ହେଇଗଲା। କେମତି? ଉ ଖୋଲା ରହିଥିଲା ବୋଲି ମାନେ ଯୋଉଟା ଘୋରା ହେଇଥିଲାଡା ଟିକେ ଫାଙ୍କା ଥିଲା ବୋଲି ସେ ପୋ କହିଗଲେ ଦି ତିନି ଥର ଖଣ୍ଡେ ତାକୁ ନନା ପାଟିକଲା କହିଲା ରଖୁନୁ ଦବୁନୁ କାହାକୁ କି ଇଏ କରିବୁ ସିଏ କରିବୁ ହେଲା ସେଥିପାଇଁ ବୋଉ ଆଉ କରୁନି।
ଓହୋ ନାଇଁ ସେମିତି ଆମର ଏପଟେ କାଇ ହଉନି। ଏମିତିରେ ହେଲେ ଏଇଟା ତ ଆମେ ରଖିଛେ ନା। ସେଟା ସେମିତି ହବ ତ ରଖିଲି ସେ ଘିଅ ବି ଅଧିକ ଦହା ବିକି କଲେ ବାକି ତମର ଟେ କେମିତି କଣ ତ ହଉଛନ୍ତି ନା ନାଇଁ କେଇ ଜାଣି। ଦହି ତ ଏତେ ବିକ୍ରି କଲେ ଏ ତାଡ ଆମପଟେ ଦହି ଏଟା ସେ ଯୋଉ କ୍ଷୀର ଆଇ ଥିଲାବି
ହ ହଁ ଆମର କଣ କହିଲେ ବସିବ କ୍ଷୀର ପୁରା ଲାଲି ହବ। କ୍ଷୀର ଲାଲି ହେଇଗଲା ପରେ ତାକୁ ବସେଇ ବସେଇ ତିନିଥର ଖଣ୍ଡେ, ହଁ ସେମିତି ହିଁ କରନ୍ତି ତ।
ହ
ଆମର ଛେଳି ବି ଅଛି।
ତରଡା ତାକୁ ଗୋଟେ ଆନ୍ତରିତ ସେ ହବନି। ଚାମୁଚା ଚା ଯୋଉ ପଛ ପଟ ତାର ସେଇଥିରେ ବାହାର କରିକି ଖାଇବାଟା ସେଇଟା ଗୋଟେ ଅଲଗା ଟେଷ୍ଟ୍ ଲାଗେ। ମୋତେ ବଢ଼ିଆ ଲାଗେ ସରଟା ତାର
ହଁ ଦିଦି ଆମର ଛେଳି ବି ଅଛି।
ସେଇଥିରେ କଣ ମାନେ ବିକ୍ରି କରୁଛି ଆ ମାନେ କ୍ଷୀର ନା
ନା, ନା।
ରଖୁଛନ୍ତି କରୁଛନ୍ତି ବାହା କରିକି ସେଇ କରୁଛନ୍ତି ତାଲେ ସବୁ ରଖି
ହୁଁ, ହୁଁ।
ସେ ଯତ୍ନ ନଦେଲେ ହବନି ଯତ୍ନ ନ ଦେଲେ କୋଉଟା ହବନି।
ହଁ ତବ୍ ତମର ତମର ଗାଈ ନାଇଁ?
ହଁ। ଆଉ ଦି ତମର ଗାାଇ ନାହିଁ?
ନାଆଁ
ଆଉ ନାହିଁ ନା?
ମାନେ କିଏ କେମିତି ଦବ ନିଜେ ଗୋଟେ ପିଓର ବନେଇବ ଭଲ। ଅନ୍ୟ ରାସ୍ ରକ୍ଷ ମାନେ ସେ ପିଓର ଜାଇ ଦେଇନି।